ହଁ ଜୟ ଜଗନ୍ନାଥ।
ହାଲୋ ମ୍ୟାଡ଼ମ।
ହଁ କୁହନ୍ତୁ। ହାଲୋ। ଆପଣଙ୍କୁ ଶୁଭା ଯାଉଚି? କଣ ସେପଟରେ ଆପଣଙ୍କର ପାଣିପାଗ କେମିତି କଣ ଅଛି ଟିକେ କୁହ ଆମ ଘର ତ ପୁରା ଗରମ ହଉଚି ଦି ତିନି ଚାରି ଦିନ ହେଲାଣି ବର୍ଷା ହଉନାହିଁ। ଖାଲି ଏମିତି ଆସୁଚି ବାଦଲ ଆସୁଚି ମେଘ ଅ ଭଳିଆ ଦେଖା ଯାଉଚି କିନ୍ତୁ ହଉନି ଆଉ ଗୁଳୁଗୁଳି ବହୁତ ଗୁଳିୁ ଗୁଳି ହଉଚି ଗରମ ହଉଚି ହୁଁ।
ଅସହ୍ୟ ହେଇଯାଉଛି ରହିବା। ତମକୁ ଶୁଭା ଯାଉଚି ମୋ କଥା?
ମତେ ଗୋଟେ କଥା କୁହ, ଦିଦି। ଏଇ ଯୋଉ, ମାଛ ବେସର ନାଇଁ କି। ମାଛ ବେସର ଟା, କେମିତି ବନା ହଉଚି କହିଲ? ମୁଁ କେତେ ଜାଗାରେ, ମାନେ ବାହା ବିବାହ ଭୋଜି ଭାତ ହେଲା, କି କୋଉ, କୋଉ ସାଙ୍ଗସାଥି ଘରେ ହେଲା। ସମସ୍ତଙ୍କ ଘରେ ଯାଇକି ଖାଏ। ବହୁତ ବଢିଆ ସୁଆଦିଆ ଲାଗେ। ଆଉ ଏଠି ତ ଏକୁଟିଆ ରହୁଚି। ଉଁ ହୁଁ। ଗୋଟାଏ ଘର ନେଇକି। ଭଡାରେ? ହଁ। ହଁ, ଏଠି ଆଉ ଜାଣି ପାରୁନି। କେମିତି କଣ ବନା ହବ। ମୋର ଟିକେ ତା ଉପରେ ଏତେ ମାନେ, ଅଭିଜ୍ଞତା ନାହିଁ। ତମେ ଯଦି ଜାଣିଚ, ଟିକେ ମତେ ତା ଉପରେ ଟିକେ କହିବ ଯଦି, ଆଜି ହେଲା ଶୁକ୍ରବାରେ ଆଗାମୀ, ରବିବାର ଦିନ ମୁଁ ସେଇଟାକୁ କରିବି। କଲେ ନିଶ୍ଚୟ ଭାବରେ ତମକୁ ଜଣେଇବି। ତମ ଅ ଦ୍ଵାରା, ଅନୁପ୍ରାଣିତ ହେଇକି। କେମିତି ସେ ଜିନିଷ ଟା ବନେଇଲି କହିଲ ଟିକେ ଦିଦି। କେମିତି କଣ ବନା ହୁଏ। ସେ ମାଛ ବସର।
ଆଛା, ମାଛ ବସର ତମେ ଶିଖିବ। ମାଛ ବେସର। ମୁଁ କହୁଛି କେମିତି କଣ, ମାଛ ଛଡେଇବା ତ ତମକୁ ଆସି ଜିବନି ସେଇଟା, ମୁଁ ଛଡେଇବା ଠାରୁ ଷ୍ଟାର୍ଟ କରୁଛି। ମାଛକୁ ତମେ ଘଷିଦବ ଟିକେ ପାଉଁଶ ଆଣ, ଚୁଲି ତ ର ରଷେଇ ହଉଥିବ। ବାହାରେ ତ ଚୁଲି ରୋଷେଇ ହଉନଥିବ, ଛାଡ ଖାଲି ସେମିତି ତଳେ ଟିକେ ଘଷିଦବ। ତା କାଟି ଛଡେଇ ଦବ। କାଟି ଛଡେଇ ସାରିଲା ପରେ, ତାକୁ କାଟିବ ପନିକିରେ। ପନିକିରେ କାଟିକି ପିସ୍ ପିସ୍ କରିବ। ପିସ୍ ପିସ୍ କଲା ପରେ ତାକୁ ଲୁଣ ହଳଦୀ ତାକୁ ଏମିତି ଗୋଳେଇବ। ଗୋଳେଇ ସାରିଲା ପରେ ତାକୁ ମାନେ ଚରେ ବସେଇକି, ଚୁଲି ଆଚରେ ହଉ ହେଲେ ଗ୍ୟାସ୍ ଆଞ୍ଚରେ, ଯଉ ତାକୁ ବସେଇବ। ବସେଇକି ତାକୁ ଭାଜିବ, ତେଲ ପକେଇବ ସୋରଷ ତେଲ ସୋରିଷ ତେଲ ଟା ଦେଶୀ ସୁଆଦ। ତ ସୋରିଷ ତେଲରେ କରିବ। ସୋରିଷ ତେଲରେ ଆଗେ ଭାଜିବ ତାକୁ, ଭାଜି ସାରିଲା ପରେ, ତାକୁ ସବୁ କାଢିବ। ଆ ଭାଜିବ ଯେତେବେଳେ ଦେଖିକି ଭାଜିବ, ତେଲକୁ ବେଶୀ ଟିକେ ଗରମ କରିବ। ବେଶୀ ଅତିରିକ୍ତ ଗରମ କରିବନି, କିନ୍ତୁ ମିଡିୟମରେ ଟିକେ ଅଧିକା ଗରମ କରିବ। ଯାହା ଫଳରେ କି ସେ ତେଲରେ ଯେମିତି
ଏ ଯୋଉ ଟମାଟୋ ନହିଁ କି, ଟମାଟୋ ଟମାଟୋ ପକାଯାଏ ସେଥିରେ, ନାାଇ ଏମତି ଆମ୍ବୁଲ ପ ପ କେେଇକି, ସେଇଟା ରାଇ ପ୍ରକାରର କରାଯାଏ। କାରଣ କେତେ ଜାଗାରେ, ମୁଁ ଟମାଟୋ ପଡିଥିବା ବି ଖାଇଛି।
ଆଚଛା।
ମୁଁ ଭାି କି, ଟମାଟୋ ଟା କଣ ମାଛ ବେଶରରେ ପଡେ କିି? ମତେ ଲାଗେ କି, ଆମ୍ବୁଲ ଟା ପଡିଲେ ତାର ଟିକେ ସ୍ଵାଦ ଟା ଟିକେ ବେଶୀ ଭଲ ଆସେ ନାଇଁ କି, ସୋରିଷହ ବଟା ସାଙ୍ଗରେ ସେ ଆମ୍ବୁଲ ଟା ବୋଧେ, ତା ଦେହରେ ମିଶିକିରି, ସେଟା ଆମ୍ବୁଳ ଟା କଣ, ଯେତେବେଳେ ଆମର ସୋରିଷକୁୁ ବଟା ଯାଉଛି, ତା ସାଙ୍ଗରେ ସେଟା ହେଇକି ବଟାାଯାଏ। ନା ସେଟାକୁ ମାନେ ଅଲଗା ଭାବରେ ତରକାରୀ କଲା ବେଳେ, ତାକୁ ପକଏ। ଆଉ କେତେ ପରିମାଣର କଣ ପକାାଯାଏ। ମାନେ ଚାରିଟା, ପାଞ୍ଚଟା ପୁରା ପୀ ପକା ହବ ନା, ଏମତି ଖଣ୍ଡେ ଛୋଟଟେ, କେମିତି କଣ ସେଟା?
ଆଛା ମାନେ ତା ପରେ ହଉଛି ଟମାଟୋ ବି ପଡିଲେ ଭଲ ଲାଗେ ଆ ବୁଲ କଣ କରିବ କାଟିଦବା ମସଲା ଯୋଉ ଆମର ସୋରିଷ ମସଲା ଯୋଉ ପିଆଜଟେ ତେଲ ପକେଇ ଦେଇକି ପିଆଜ ପକେଇବ ତାପରେ ସୋରିଷ ମସଲା ଯୋଉ ତାରେ ଢାଳିବ ଢାଳିକି ତାକୁ ଟିକେ କ ଟିକେ ଜଷ୍ଟ କଷାରିଲା ପରେ ତା ଦେହରେ ଆମ୍ବୁଳ ଟା ଟିକେ ପକେଇ ଦେବ କାହିଁକି ନା ଆମ୍ବୁଲ ସେତେବେଳେ ପକେଇଲେ ଟିକେ ତାର ଖଟା ଅଂଶ ଟା ତାର ମିଡିୟମ ରହିବ ମାନେ ମଝିଆ ମଝି ରହିବ ଆଉ ଯଦି ଆଗରୁ ପକେଇବା ତାହେଲେ ଅତି ଖଟା ହେଇଯିବ ଯାହାର ଅତି ଖଟା ପସନ୍ଦ ସେ ଟିକେ ଆଗରୁ ପକେଇଦବ ନହେଲେ ତାକୁ ବତୁରେଇକି ପାଣି ରେ ରଖିଦବ। ତାପରେ ସେଇ ଯୋଉ ବେସରରେ ଢାଳି ଦେବ ଢଳି ଟିକେ ତାପରେ ମାଛଟିକେ ଟିକେ କଷ ପକେଇକି ତାକୁ ଆଉ ଟିକେ କଷିଦେବ କଷି ଦେଇକି ପାଣି ଢାଳି ଦବ ସେମିତି ବି ହେଇପାରିବ ନହେଲେ ତା ଦେହରେ କଷି ସାରିଲା ପରେ ପାଣି ଢାଳି ଦବା ପାଣି ଫୁଟି ସାରିଲା ପରେ ମାଛକୁ ତା ରେ ଉପରେ ପକେଇ ଦେଇ ବାସ୍ ଜିରା ଗୁଣ୍ଡ ପୁରା ଘରୁଆ ଯୋଉ ଜିରା ଗୁଣ୍ଡ ତାକୁ ନିଜେ ଶିଳରେ ଯୋଉ ବାଟିକି ରଖିଥିବ ତ ସେଇଆକୁ ଆମର ସେମିତି ପକାଯାଏ। ତ ସେମିତି ପକେଇଲେ ତାର ଟେଷ୍ଟ ତାର ଯୋଉ ସୁଆାଦ ଟା ଅଧିକା ଲାଗିବ।
ହ
ଆଉ ମାଛର ହୁଁ ହଁ ହଁ କୁହ
ତମେ ଯୋଉ ଗଟେ ରହୁନ କି ସେଠାକାର ପାଣିପାଗ କେମିତି କଣ ମାନେ ଆମର ଆମେ ଯୋଉ ଉଠି ରହୁଛି ଏପଟେ ପାଣିପାଗ ପୁରା ପୁରି ଭୟଙ୍କର କେତେବେଳେ ବର୍ଷା ହଉଛି କେତେବେଳେ ଏମିତି ମୁଣ୍ଡ ଫଟା ଖରା ହଉଛି ମାନେ ବିଶ୍ଵାସ କରିପାରିବନି ସ କାଳେ ଭାବିବା ଘଣ୍ଟାଏ କି ଦି ଘଣ୍ଟା ଅସ୍ତରା ବର୍ଷା ହେଇଥିବ ତାପରେ ଭାବିବ କି ହଁ ଆଜି ବର୍ଷା ହଉଛି ମୁଁ ବର୍ଷ ହେଲେ ଯୋଉ ବସ୍ତ୍ର ପରିଧାନ କରନ୍ତି ସେମିତି କିଛି ବସ୍ତ ପତ୍ର ପରିଧାନ କରିକି ଯିବି ତାପରେ ଏଠିକି କାର୍ଯ୍ୟାଳୟକୁ ଗାଡି ଧରିକି ବାହାରିଲା ବେଳକୁ ଏତେ ମୁଣ୍ଡ ଫଟା ଖରା ହଉଛି ମାନେ ସମ୍ଭାଳିି ହନି ଯେମତି ଲାଗୁଛି କି ମାନେ ଏବେ ହିଁ ମୁଁ ମାନେ ଏତେ ଜୋରରେ ମୁଣ୍ଡ ଗରମ ହେଇଯାଉଛି
ହଁ
ହୁଁ
ସହରରେ ତ ବହୁତ ଜୋରେ ସେ ଖରା ଦିନ ଖରା ହୁଏ ଆଉ ଏମିତି ଏତେ ବର୍ଷା ଦିନ କଣ ଖରା ଟା ବେଶୀ କାଟେ ଯେହେତୁ ବର୍ଷା ହେଇଛି ତ ଦେହକୁ ସେଇଟା ତାତେ ଆଉ ସହରରେ ତ ଗାଁ ଅପେକ୍ଷା ବେଶୀ ତାପମାତ୍ରା ରହିବ ଆଉ ଆଉ ତଥାପି ଆମର ତ ଗାଁରେ ତ ବହୁତ ଗରମ ହଉଛି ଯେହେତୁ ପାହାଡିଆ ଅଞ୍ଚଳ ଟା ନା ସେଥିପାଇଁ ଗରମ ଗରମ ରହୁଛି ଆଉ ଆଉ କଣ କୁହ ତମ ବିଷୟରେ କଣ କୁହ ଆମର ତ ଏ ଯା ପାଣି ପୋଖରୀ ବି ପୁରୀ ନାହିଁ ପୋଖରୀ ମାନେ ବର୍ଷା ତ ଥରେ ଦି ଥର ମାତ୍ର ହେଇଛି
ହଁ
ବେଶି ତ ହେଇନାହିଁ ଆଉ ସେଇଟା ଥରେ ଦିଥରେରେ ଖାଲି ଏମିତି ପାଦ ପାଦେ ଯାଏ ପାଣି ହେଇଛି ପୋଖରୀକୁ ଆଉ ବେଶୀ ହେଇନି ବର୍ଷା ତ ନାହିଁ ଏ ବର୍ଷା କହିବାକୁ ଗଲେ ଆଉ ଅଷାଢ ମାସ ଅଧା ହେଇଗଲାଣି କିନ୍ତୁ ତାର ଦର୍ଶନ ନାଇଁ
ଗ୍ରାମ ପଟେ କଣ ନା ଗ୍ରାମ ପଟେ ହେଉଛି ସେପଟେ ମାନେ ଗରମ ପଡ଼ିଲେ ବି ସେ ସବୁ ନଈ ଥାଏ ଗ୍ରାମ ମାନଙ୍କରେ ଅ ଉ କେତେକା ଗ୍ରାମରେ ତ ସମୁଦ୍ର କୂଳରେ ବି ଅବସ୍ଥାପିତ କିନ୍ତୁ ଯୋଉଡା ସବୁ ନଦୀ କୁଡିଆ ଗ୍ରାମ ଗୁଡାକ ଆଉ ଗଛ ବ୍ରୁଛ ବି ମାନେ ବହୁତ ବେଶୀ ପରିମାଣରେ ଥାଏ ତ ସେ ଯେତେ ଗରମ ଲାଗିଲେ ଯେତେ ଗ୍ରୀଷ୍ମ ପ୍ରବାହ ହେଲେ ବି ଥଣ୍ଡା ପବନ ଟିକେ ବହେ ଥଣ୍ଡା ପବନରେ ଟିକେ ପଖାଳ ଖରା ବେଳେ କଣ୍ଟେ ଖାଇକି ଶୋଇ ପଡିବ ମାନେ କିଛି ଆଉ ଦରକାର ନାହିଁ କୌଣସି ପ୍ରକାରର ବୈଦ୍ୟୁତିକ ଉପକରଣ କିଛିର ଆବଶ୍ୟକତା ନାହିଁ ଶୋଇ ପଡିବ ମାନେ ପୁରା ନିଦ ଭାଙ୍ଗିଲା ବେଳକୁ ଚାରିଟା କି ପାଞ୍ଚଟା ଦିନ ପାଞ୍ଚଟା ସେ ସୁଖ ଆଉ ସେ ଗ୍ରାମ ମାନ ଅଞ୍ଚଳରେ ସୁଖ ସହର ଅଞ୍ଚଳରେ ଟିକେ ଫରକ ଛିନା ଏପଟେ ସେ ମାନେ ଥଣ୍ଡା ପବନ ନାହିଁ କି ଏତେ ଗଛ ବୃଛ ବି ନାହିଁ ଗଛ ଗୁଛ ଯଦି ଟିକେ ରହନ୍ତା ବଡ ବଡ ଗଛ ଗ୍ରାମ ମାନଙ୍କ ଭଳିଆ ଟିକେ ପବନ ଟା ଭଲ ହୁଅନ୍ତା ଟିକେ ଆଉ ପାଣିପାଗ ପରିବେଶ ଟିକେ ଥଣ୍ଡା ରୁହନ୍ତା କି ଭଲ ଲାଗନ୍ତା ଆଉ ଏମିତି ଅଦିନିଆ ବର୍ଷା ଅଦିନିଆ ଖରା ଅଦିନିଆ ଝଡ଼ ଏସବୁ ରୁ ବି ଟିକେ ମାନେ ମୁକ୍ତି ମିଳନ୍ତା
ଆଉ କଣ କରିବା ଆଗ ଭଳିଆ ତ ସେ ପରିବେଶ ନାହିଁ ଆଗରୁ କଣ? ଆମର ଗଛ ପତ୍ର ବହୁତ ଥିଲା ବହୁତ ଥିଲା ସେ ସହରରେ ହଉ ଗାଁରେ ହଉ ଏବେ ତ ବହୁତ ଲୋପ ପାଇଗଲାଣି ଆମ ମାନେ ଆମର ସଡ଼କରେ ଦେଖିବ ଚାରିପଟେ ସବୁ ଗଛ ଥାଏ ଏବେ ଦେଖିବ ଆ କିଛି କୁଆଡେଏ ଫାଙ୍କା
ତ ତ ନିହାତି ଗରମ ଟା ଆମର ବଢୁଛି ତାପମାତ୍ରା ବଢୁଛି ଉ ସେଥିପାଇଁ ଆମର ବୃକ୍ଷରୋପଣ ଟା ନିହାତି ଦରକାର ସମସ୍ତେ ଆଗେଇିବା ପାଇଁ ମାନେ ଆଗେଇବା କଥା ଯେ ଆମର ଉମ ବୃକ୍ଷରୋପଣ କରିବା ଯୋଉ ଗଛ ଲଗେଇବା ସଡ଼କ ଅ ଚାରି ପାାଖ ପାଖରେ ଗଛ ଲଗେଇବା ଘର ଚାରି ପାାଖରେ ଗଛ ଲଗେଇବା ଲଗେଇଲେ ଆମର ସେ ତାପମାତ୍ରା ଟା କମିବ ନା ଆଉ ସହରରେ ବି ସେ ଜିନିଷ କରିବା କଥା।
ହୁଁ କରିବାକୁ ପଡିବ ବି ଆମକୁ ନିଜକୁ ସଚେତନ ହେଲେ ସମସ୍ତେ ସଚେତନ ଆମେ ସଚେତନ ଆଗେ ଘରୁ ହବା ଦରକାର ନା
ପାଣିପାଗ ପରିବର୍ତ୍ତନ ପାଇଁ କଣ ହେଲାଣି ନା କେତେଟା ଜାଗାରେ ମୁଁ ଏମିତି ଦେଖୁଥିଲି ଆମର ଶୁଣୁଥିଲି ଇଏରେ ଯେ କେତେଟା ଜାଗାରେ ବଡ ବଡ ବରଫ ଖଣ୍ଡ ମାନ ସବୁ ତରଳୁଛି ଯଦି ବରଫ ଖଣ୍ଡ ସେପଟେ ସବୁ ତରଳୁଛି ଆଉ କୋଉ ଦିନ ନା କୋଉିନ ଦିନ ଆମର ଅ ବନ୍ୟା ହେଇକିରି ସମୁଦ୍ରର ପାଣି ଫୁଲିବ ସମୁଦ୍ର ପାଣି ଫୁଲିଲେ ଆସିକିରି ତାପରେ ଆମର ବନ୍ୟା ହବ ଆଉ ସବୁଆଡେ ଆଉ।
ହଁ ହଉ କିଛି କଥା ନା।
ଆଛା ହଁ ସେଇଥିପାଇଁ ତ ଆମର ସେ ସେଥିପାଇ ବାତ୍ୟା ଉମ ମାନେ ହଉଛି ସେଇ ଯେହେତୁ ତାପମା ଯାତ୍ରା ପଡୁଛି ଆଉ ବାତ୍ୟା ହଉଛି ତାପରେ ମ ମ ମହାହାତ୍ୟାବି ମଝିରେ ସେ ହେଇଥିଲା ବହୁତ ତ ଧନ ଜୀବନ କ୍ଷୟକ୍ଷତି ହେଇଥିଲା ସେଇ କେବଳ। ମାତ୍ର ଆମର ପରିବେଶ ପ୍ରଦୂଷଣ ଏଇ ଗଛପତ୍ର ଲୋପ ପାଇବା। ଆଉ, ତମ ବାଡିରେ ସବୁ କଣ କଣ ଗଛ ପତ୍ର। କରିଛ, ତୁମ ଘରପାଖରେ କଣ ତମେ ଲଗେଇଛ ଆମର ତ ଘରପାଖରେ ଗଛ ହିଁ ଗଛ ସବୁଗଛ ଆମ୍ବଗଛ ଆଉ ତେତୁଳି ଗଛ ସଜନାଗଛ, ଫୁଲଗଛ, ଅତାଗଛ, ନଡିଆଗଛ କଦଳୀ ଗଛ ଆଉ ମନ୍ଦାରଫୁଲଗଛ, ମଲ୍ଲିୀଫୁଲଗଛ ମାଳତୀଫୁଲଗଛ, ସେବତୀଫୁଲଗଛ ସବୁ ଆମ ବିଭିନ୍ନ ପ୍ରକାର ଗଛ ଆମ ଘର ଚାରିପଖେ ଅଛି
ଏତିକି ଖାଲି ମାନେ ଡର ଯେ ଏ ବନ୍ୟାବାତ୍ୟା ଆସିଲେ ଯଦି ଗଛପତ୍ ପତ୍ର ଭାଙ୍ଗିଯାଏ, ନା ଘରର କିଛି କ୍ଷତି ନ ହଉ।
ହୁଁ ଉଁ-ଉଁ-ଉଁ